ହାଲୋ।
କଣ କରୁଛନ୍ତି?
କେମିତି ଅଛନ୍ତି ଆପଣ?
ହୁଁ ଭଲ ଅଛି ଆପଣ।
ଆଜିର ପାଗ କେମିତି କଣ ଆପଣଙ୍କ ପଟେ?
ହୁଁ ବର୍ଷା ହଉଛିି।
ବର୍ଷା ହଉଛି। ଆମର ଏଇନେ ଜଷ୍ଟ ବର୍ଷା ପକେଇଲା ଏ ବର୍ଷା ଦିନମାନ ଲାଗି ରହୁଛି ଆଉ।
ହୁଁ ୟାଡେ ବି।
ଆଉ ଆପଣ କ କଣ କରନ୍ତି?
କଣ କହିଲେ?
ମୁଁ କଇଲି କଥା ଖାଲି କଟି କଟି ଯାଉଛି।
ହାଲୋ।
ହାଲୋ ମୁଁ କଇଲି କଥା କଟି କଟି ଯାଉଛି ହଁ ସୁୁବିଲା ଏବେ। ଆ ହୁଁ। ଆପଣ କେ ମାନେ କେମିତି କଣ କରନ୍ତି?
ମୁଁ ପଢୁଛି ଏବେ।
ମାନେ ଦଶମ ନା ପ୍ଲସ ଟୁ‌।
ନା ନା ମୋ‌ର ଗ୍ରାଜୁଏସନ କମ୍ପ୍ଲିଟ।
ଓହୋ ମୋରି ବି ସେଇ ଗା ଗ୍ରାଜୁଏସନ୍ କମ୍ପ୍ଲିଟ୍ ଆଉ ଆପଣ‌କ। ଉଁ ମାନେ କୋଉ କଣ କେମତି ପର୍ବ ପ ପର୍ବାଣୀ କେମିତି କଣ ପାଳନ କରନ୍ତି?
ଟିକେ ଗୋଟେ ମିନିଟ ରୁହନ୍ତୁ।
ହ୍ୟାଲୋ।
ହୁଁ କୁହନ୍ତୁ।
ହୁଁ କୁହନ୍ତୁ।
ହ୍ୟାଲୋ।
ହ୍ୟାଲୋ।
ହୁଁ କୁହନ୍ତୁ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ମୋ କଥା ଶୁଭୁଛି। ହ୍ୟାଲୋ ହ୍ୟାଲୋ କଲ୍ ଡିସ୍କନେକ୍ଟ ହେଇଯିବ କିଛିବି ନ କହିଲେ। ଅଟୋମେଟିକ ହ୍ୟାଲୋ